ହଁ।
ହ୍ୟାଲୋ ମୋ ଭଏସ୍ ଶୁଭା ଯାଉଚି।
ହଁ ଶୁଣା ଯାଉଚି।
ହଁ କନ ହଁ ହଁ ହଁ। କନ କରିଥିଲେ।
ମୁଁ ଏଛାତ ଉପରେ ବୁଲୁଥିଲି ଆଉ ତମେ କଣ କରୁଚ।
ମୁଁ ବି ଏଇ ବସିଥିଲି କିଛି କରିନଥିଲି ଏବେ।
ହେଲେ ତମେ କଣ କରୁଚ ଏବେ।
ମୁଁ ଗ୍ରାଜୁଏସନ।
ଗ୍ରାଜୁଏସନ ମାନେ କଣ କମ୍ପ୍ଲିଟ୍ ହେଇଗଲାଣି ନା ଏବେ ଚାଲିଚି।
ଚାଲିଚି ସେକେଣ୍ଡିଅର ହବ।
ସେକେଣ୍ଡିଅର ହବ କୋଉଠି ରହୁଛନ୍ତି କେଉଠି?
ଭୁବନେଶ୍ୱର
ଓହୋ ଭୁବନେଶ୍ୱର କୋଉଠି?
କଣ କହିଲେ?
ମୁଁ କହିଲି ଭୁବନେଶ୍ଵରରେ କୋଉଠି ରହୁଚନ୍ତି?
ଏଇ ରାଜମହଲା ଆଗ ସାଇଟିରେ।
ରାଜମହଲ୍?
ହଁ।
ଓହୋ ରାଜମହଲ ସାାଇଟରେ ମୁଁବି ସେଇ କଳ୍ପନା ରୋଡ ଭୁବନେଶ୍ୱର।
ଓହୋ ହଁ ହଁ, ତମେ କଣ କରିଛ?
ମୁଁ ବି ସେ ବିଏସି କରୁଚି।
ଓ ହୋ କୋଉ ଇଏ?
ମୋର ଏଇଟା ଫାଷ୍ଟଇୟର ସେକେଣ୍ଡଇୟର୍ ହେବ ତମ ସହ। ତମର କୋଉ କଲେଜ୍?
ମୁଁ ଏ ମୁଁ ଏଇ ରମାଦେବୀ
ଓ ରମାଦେବି ଆର୍ଟସ ନା ସାଇନ୍ସ?
କମର୍ସ।
ଓ କମର୍ସ ରମାଦେବୀରେ ଏବେ ସବୁ ମାନେ ଭଲ ମାନେ କଣ କହିଲ ସବୁ ଭଲ ଠିକ ଠାକ୍ ଅଛି ତ? ମାନେ କଣ ହବ ହଷ୍ଟେଲେରିକା ଯେମିତି
ହଷ୍ଟେଲ ମୁଁ ଯାଣିଥାଇ କି ହଷ୍ଟେଲରେ ରହୁ ରହୁଥିଲି ମୁଁ ସାଙ୍ଗ ଶାଥି ସାଙ୍ଗସାଥିରେ ରହୁଚି।
ମାନେ କଣ ମାନେ ଟିକେ ହଷ୍ଟେଲମାନେ, ମୋର ଜଣେ ପିଇସଙ୍କ ଝିଅ ପଢିବ। ସିଏ କହୁଥିଲ ତ ସେ କହିଲା ମତ ଟିକେ ବୁଝାବୁଝି କରିକି କୁହ। ତମର କେତେ ପରସେଣ୍ଟେଜ୍ ରେ ହେଇଗଲା ରମାଦେବୀ?
ମୁଁ ଆସିଥିଲା ସେଭେଣ୍ଟି ନାଇନ୍ ଏମିତି ଥିଲା।
ସେଭେଣ୍ଟି ନାଇନ୍ ଓହୋ କାଇଁକି ନା ତାର ସିଏ ସିକ୍ସଟି ଫାଇପ୍ ଉଁ ସିଏ ପକେଇଚି ଠିକ ଆସିବ ନା ଆଏ ମତେ କାଇଁ ଲାଗୁନି ଆସିବ ବୋଧେ।
ଆଁ ଦେଖିଲେ ସେକେଣ୍ଡ ସିଲେକ୍ସନ୍ ଏମିତି
ହୁଁ-ହୁଁ-ହୁ ନା ଆସିବନି? ଆଉ ପଢାପଢି ସବୁ ଭଲ ଚାଲିଚି? କଣ କହିଲେ? ସେ କମର୍ସ ସି। ଏଇ କମର୍ସ
ହଁ-ହଁ।
ହଁ କମର୍ସରେ ତମର ତ ଇଏ ନଥାଏ ଅନର୍ସ ନଥାଏ ବୋଧେ?
ନା ନା ଆମର ଅନର୍ସ ନ ଥାଏ।
ହଁ ହଁ ଦେଖା ଯାଉ କଣ ହଉଚି ଆଉ।
ତମର କୋଉ କଲେଜ୍?
ମୋରଅ ନୟାପଲ୍ଲୀ କଲେଜ୍ ଜାଣିଚ ଡି ଆର ନୟାପଲ୍ଲୀ କଲେଜ୍?
ହଁ ଶୁଣିଚି ହଁ।
ହଁ ଜେବ୍ରାହିମ୍ ମୋର କଲେଜ୍।
ହଁ ହଁ।
ମହର୍ଷି କଲେଜ୍ ରେ ବି ଆଡେ ଆଉ ମହର୍ଷି କଲେଜ୍ ବି ଇଚ୍ଛା ଥିଲା କରିବାକୁ। ମହର୍ଷି ଗଲେ ବାକି ମ୍ୟାଥ ଆଉ ଅନର୍ସ ଆସିଲା ହାରି ଯେ ମ୍ୟାଥ ଦେଖିକି ଡର ଲାଗିଲା ଆଉ। ହୁଁ।
ଓ ହୋ ହଁ ହଁ।
ଆଉ ମନେ କଣ ହଁ।
ଟୁ କୋଉଠି ଥିଲା?
ପ୍ଲଷ୍ଟୁ ମହର୍ଷି ଥିଲା?
ଓ ହୋ।
ପ୍ଲଷ୍ଟୁ ମହର୍ଷି ସେଠୁ ମହର୍ଷି ରୁ କାହିଁକି ନା ମହର୍ଷି ର ଆମର କଣ ପ୍ଲସ୍ ଟୁ ମୁଁ କରିଲି ଜଣା ପଡ଼ିଲା ଯେ ଏତେ ପ୍ଲସ ଥ୍ରି ରେ ଆମକୁ ଏବେ ସପୋର୍ଟ କରିବେନି। ଆ ଟିଚର୍ ସେମାନଙ୍କର ମୁହଁ ସବୁ ଉପୁରୁକୁ କେହି କାହା ଷ୍ଟୁଡେଣ୍ଟ ମାନଙ୍କ ସହି ତ ଭଲରେ ମିଶାମିଶି କରୁନାହାଁନ୍ତି। ତ ସିଏ ତାଙ୍କର ଅଲଗା ବାଟ ନା ଅଲଗା ଦୁନିଆରେ ଅଛନ୍ତି। ମୁଁ କହିଲି ନାଇଁରେ ବାବା ଏଇଠି କଲେ ହବନି ତ ମୋର ଭଲ ଟିକେ ଭଲ ଟିଚର ଦରକାର ଯେମିତି ମୁଁ ଟିକେ ଅଲଗା ପାଇଁ ପ୍ରିପେୟାର ହଉଚି ନା। ଅ ଡିଟେଲ ବି ଟିକେ କ୍ଲିୟର ହେଇଯିବ।
ହଁ ସେୟା ଏଇ କଲେଜରେ ଭଲ ଉଁ ଟିଚର୍ ସବୁ?
ନୟା ପଲ୍ଲୀରେ ତ?
ହଁ-ହଁ।
ହଁ ସବୁ ଭଲ ଟିଚର ଅଛନ୍ତି। ଆମ ଏଚୁଡିଇ ଯିଏ ଅଛନ୍ତି ସେ ପୁରା ମାନେ କହିବେ ତମେ ମୁଁ ମୁଁ ତମ ମା ତମେ ମୋ ପୁଅ ସବୁ। ପୁଅ ଝିଅ ସେ ଭଲସେ ପୁରା ମିଶି ଯାଉଛନ୍ତି। ଏଚୋଡି ମ୍ୟାମ ହେରିକା ବି ଅଛନ୍ତି ସେ ଯାହା ସବୁ ଟିଚର ହେରିକା ସବୁ ଭଲସେ। ସବୁ ଭଲ। ଆଉ ସିନିୟର ବି ସବୁ ଯେତେ ଅଛନ୍ତି ସମସ୍ତେ ବହୁତ ହେଲ୍ପ କରିବେ ସବୁ ବଢିଆ।
ଓ ତମେ ହଷ୍ଟେଲ ରେ ନା?
ନା-ନା ମୁଁ ହଷ୍ଟେଲ ନୁହେଁ ଆମର ଘର ଇଏ। ହଁ ଘର ଅଛି। ହଁ ହ ପ୍ରପର ଘର ତମର?
ପାରାଦୀପ ହଁ।
ମୁଁ ଶୁଣିବାକୁ ପାଇଥିଲି ପାରାଦୀପ କୁଆଡେ ଆଉ କିଛି ଦିନ କିଛି ବର୍ଷ ଭିତରେ ବୁଡିଯିବ ବୋଲି। କେନ୍ କେ ମୁଁ ଶୁଣିବାକୁ ପାଇଥିଲି କଣ ନା ନା ସମୁଦ୍ର ପାଣି କଣ ମାଡି ଆସିବ କିଏ ଗୋଟେ କହୁ ଥିଲା ମୁଁ ଶୁଣିଥିଲି ମୁଁ କହିଲି ସ ପାରାଦୀପ କୁଆଡେ ବୁଡିଯିବ ଆଉ କିଛି ବର୍ଷ ପରେ। ଆ ହଁ ଆଗୁଆ ବ୍ୟବସ୍ଥା କରିଦେଇଥା ନହେନେ ପଳେଇଆସ ଭୁବନେଶ୍ୱରକୁ।
ହିଁ ହିଁ ହଁ ଏବେ ତ ଅଛି।
ହ ଜମା ଯିବି ତୁମେ ପାରାଦୀପରେ?
ହଁ।
ଓ ହୋ ଏବେ କଣ ଏଇଠି ହଷ୍ଟେଲରେ ରହୁଛନ୍ତି ନା
ନା ନା ବାହାରେ।
ମାନେ ହସ ମାନେ ମେସ କରିକି?
ହଁ ମେସ କରିକି।
ରାଜମହଲ ଠେ ରହୁଛନ୍ତି ତାହାଲେ ନାଇଁ?
ହଁ ହଁ।
ରାଜମହଲ ର କୋଉଠି ଆମର ଯୋଉ ମାନେ ପୁରା ଇଏଟା
ନା ନା ଏଇ ୟୁନିଟ ୱାନ୍ ସେ ଏ ମା କଣ କହିଥିଲେ।
ହଁ ୟୁନିଟ ହଁ
ତା ପଛେ ଏମିତି ଅଛି ହଁ।
ପ୍ରାୟ ୟୁନିଟ ୱାନ ମୋର ସ୍କୁଲ ଥିଲା।
ଓହୋ।
ଏଇ ୟୁନିଟ ୱାନ୍ ସ୍କୁଲରେ ମୁଁ ପଢ଼ିଛି ଟେନ୍ଥରେ ପୁରା କରିକି ଆସିଛି ସିକ୍ସରୁୁ ଟେନ୍।
ଓ ହୋ। ହଁ ମୁଁ ଏବେ ଆସିଲି ମୁଁ ଏବେ ବେଶୀ ଜାଣିନି ଏପଟେ କୋଉଟା।
ଓ ହୋ ଅ ହଉ ଜାଣିଯିବ ଆଉ କିଛି ତିନି ବର୍ଷ ତ ଅଛି ନା ତିନି ବର୍ଷ ଭିତରେ ସବୁ କିଛି ଜାଣିି ଯିବ ଆଉ।
ହଁ ତିନି ତମର ବି ତିନି ଚାରି ବର୍ଷ।
ମୋର ମୁଁ ତିନି ବର୍ଷ କରିବି କାହିଁକିନା ପିଜି ଆଡ କଲେ ଯାଇଁକି ଚାରି ବର୍ଷ ହବ ନା କଣ?
ହଁ ତ ସେ ପିଜି ତାପରେ ଗୋଟେ ବର୍ଷ ହେଇଗଲା ନା।
ହେ ମୋର କରିବାର ହିଁ ନାହିଁ। ମୋର ତ ମୁଁ କମ୍ପିଟେଟିଭ ପାଇଁ ପ୍ରିପେୟାର ହୋଉଚି। ତ ସେ କରିବାର ହିଁ ନାହିଁ।
ହ
ତମର ଏବେ କମର୍ସ ତ ହେଇଗଲା ତୁମେ କଣ ଆଗକୁ କଣ ପ୍ରିପେୟାର ହେବ ଏବେ?
ବ୍ୟାଙ୍କି ଭାବିଛି ବ୍ୟାଙ୍କି କରିବି ହଁ।
ବାଇଚାନ୍ସଲି ଯଦିିବି ଗମେଣ୍ଟରେ ନ ବାଜିଲା ହେଲା ପ୍ରାଇଭେଟଲି ଖଟେଇ ଖଟେଇ ମାରିଦେବେ।
ହଁ ଜାଣିଛି ଏ ତ ସରିଚି।
ପ୍ରବଳ ଅଛି ହଁ।
କାଇଁକି ସିଏ ତ ମୋତେ ଲାଗୁନି ହବ।
ଆଉ କିଏ ହଁ ସେଥିପାଇଁ ସେମିତି ପଢିବାକୁ ପଡିବ ମାନେ ପୁରା ଏଇ ମାନେ କଣ କହିଲ? ପୁରା ଲାଗି ଯିବ ସେଠି ଯାଇକି ହବ ନହେଲେ ଏକାଠି ହବନି।
ହଁ ସେୟା ଆଉ ତାପରେ ବ୍ୟାଙ୍କିଙ୍ଗ ଟିକେ କରିବି।
ବ୍ୟାଙ୍କିଙ୍ଗ ତ ଖଟେଇ ଦେବେ ନା ମୋ ଘର ପାଖରେ ଜଣେ ଭାଇ ଥିଲେ ତ ସିଏ ବହୁତ ବଢିଆ ଷ୍ଟୁଡେଣ୍ଟ ବହୁତ ବଢିଆ ମାନେ ଆମେ ତାଙ୍କୁ ଦେଖିଲେ ସେ ଆମ ଯୋଉ ମ୍ୟାଚ ବି ରହିଲେ ସେ ସବୁ କିଛି କିଲିୟର କରିଦେବେ।
ହଁ ହଁ।
ବ୍ୟାଙ୍କିଙ୍ଗରେ ଏକ ଦୁଇ ତିନି ଏମିତି ମାର୍କରେ କଟିବ ଏକ ଦୁଇ ସବୁ ତିରେ ଏକ ଦୁଇ ଏମିତି ମାର୍କରେ ସବୁଥିରେ କଟିବ। ତ ଲକ ତାଙ୍କ ଜେନେରାଲ ଯେହେତୁ। ଲକ୍ ବି ବାଜେନି ହଁ ଗଲା ଆଉ।
ଲକ ହିଁ ଦରକାର।
ହୁଁ ଲକରେ ବାଜେନି ସେ କଲା ଏବେ ପ୍ରାଇଭେଟଲି ବାଙ୍ଗାଲୋରରେ କୋଉଠି ଗୋଟେ ଅଛନ୍ତି। ଖାଲି ଖଟିବ ଖଟ। ହଁ ମୁଁ ଅଫିସ ଟେନିଂ ନା କଣ ଯାଇଥିଲି ବୋଧେ?
ଓହୋ।
ଇଏରେ ଅଛନ୍ତି ଆଉ ରାତି ସେ କୁହନ୍ତି ରା ତି ସାରା ଖଟଉଛି ବାରଟା ଗୋଟେ କରିଦଉଛି ଆମକୁ ଏତେ ଖଟଉଛି ସେ।
ହଁ ହଁ ସେଇଆ ଏବେ ବ୍ୟାଙ୍କିଙ୍ଗ ଭାବିଛି ତାପରେ ଦେଖିବା ଆଉ କଣ ହବ।
ହୁଁ ହୁଁ ଦେଖ ଆଉ କଣ ହୋଉ ଚ ହେଲେ ସେଠି କେତେ ଜଣ ରହୁଛ ସବୁ।
ଆମେ ଚାରି ଜଣ।
ଚାରି ଜଣ। ତମ ଭଏସ ରୁ ଲାଗୁଛି ବହୁତ ଛୋଟ ପିଲା ବୋଧେ?
ନା ନା ମୋ ଭଏସ ଟା ହିଁ ଏମିତି।
ହଉ ହଉ ଆଉ କିଛି ବୁଲାବୁଲି ବି ପାଇଁ ପ୍ଲାନିଂ ଅଛି ନା ନାଇଁ।
ଏକ୍ଜାମ ଚାଲୁଛି ଏକ୍ଜାମ ପରେ ଯିବି।
ଓ ହଁ ଏବେ ଏକ୍ଜାମ ଚାଲିଛି ତମ ସେମିଷ୍ଟର ଚାଲିଛି ବୋଧେ?
ହଁ ହଁ।
ସେମିଷ୍ଟାର ଫାଷ୍ଟ ଫାଷ୍ଟ ସେମ ରେ କେତେ ସି ଜି ପି ଏ ରହିଲା।
ମୋର ରହିଲା ସେଭେନ୍ ପଏଣ୍ଟ ଟୁ।
ସେଭେନ ପଏଣ୍ଟ ଟୁ ଭଲରେ ପଢିନଥିଲ ବୋଧେ ଆଉ ଏଇଟି ରଖିଥିଲେ ଭଲ ହେଇଥାନ୍ତା।
ହଁ ଇଏ ତ ଫଷ୍ଟ ସେମିଷ୍ଟର କ୍ଲାସ ବି ଯାଇନଥିଲି ମୁଁ।
ହଁ କ୍ଲାସ ନକଲେ ବି କିଛି କଥା ନାହିଁ ଯେ ଯାହା ଗପ ମନରୁ ଆସୁଛି ଲେଖିଚାଲ।
ହଁ କିନ୍ତୁ କମର୍ସରେ ଏତେ କିଛି ନାଇଁ ନା ସଲଭ କରିବାକୁ ପଡିବ ସବୁକୁ। ହଁ ସେୟା
ହ ଆମର କଣ ନା ଆମର କିଛି ନାହିଁ ଆମେ ସବୁ ସାଙ୍ଗରେ ଖାଲି ହେଇକି ଆମ ଡିପାର୍ଟମେଣ୍ଟ ଆମେ ଚାରି ଜଣ ଟୋଟାଲ କ୍ଲୋଜ ଅଧିକ ଯିବୁ ଆରି କୁଆଡ଼େ ବୁଲାବୁଲି କରିବୁ କ୍ୟାଫେ କ୍ୟାଫେ ପଳେଇବୁ ବସିବୁ ଆରାମସେ। ଆସିଲୁ ଏକ୍ଜାମ ଟାଇମ କି ପଢିଛୁ ଆମେ ଗୋଟେ ଦିନ ପୂର୍ବରୁ ପଢିଲୁ। ତାପରେ ଯାଇକି ମନ ଇଚ୍ଛା ଲେ ମୁଁ ମନ ଇଚ୍ଛା ମୋର ଆଡମିଟ କାର୍ଡ ଯୋଉ ଥିଲା ମୁଁ ସେଇଟା ପକେଇଦେଲି ସିଧା ସେଇଥିରେ ଯାହା ଲେଖା ତ ସେଇଟା ଅଧା ଲେଖିଦେଲି। ଲେଖିକି ଲେଖିଛି ସିଧା କ୍ଳିଅର ହେଇଗଲା ଏଇଟ ପୋଏଣ୍ଟ ଫୋର ଫାଇଭ ସି ଜି ପି ଏ ସିଧା। ଆରେ ଭଲ ତ ଆଉ କିଛି ଦରକାର ପଡିଲାନି ପଢିବା ଆଉ।
ଓହୋ ତମର କୋଉ କୋଉ କେମିତି ସବଜେକଟ ଥାଏ?
ମୋର ଅନର୍ସ ହଉଛି ବଟନୀ ହଁ, ବଟ ନି ଅଛି ଜୁଲୋଜି ଅଛି। ତାପରେ ଆମର ଏମ ଡି ସି ଏ ର ତ ଏରକ ସମସ୍ତଙ୍କର ଇଏ ଥିବ। ତମର ବି ଥିବ ଏମ ଡି ସି।
ଆ ନାଇଁ ଆମର ଏମ ଡି ସି ଇକୋନୋମିକ୍ସ ଥିଲା।
ଓହୋ ହୋ ହ।
ତମର ଫୁଡ ନ୍ୟୁଟ୍ରିସନ ଏମିତି କିଛି ଥବ ନା।
ହଁ ଅଛି ତ ସବୁ। ତ ପଢିନି ଠିକ ସେ କହିପାରିବିନି।
ତ ସବୁ ଫୁଡ୍ ଆଣ୍ଡ ନ୍ୟୁଟ୍ରିସନ ଚାଇଲ୍ଡ ଡେଭଲପମେଣ୍ଟ ଏମିତି ଅଛି।
ହଁ ସେୟୁ ସବୁ କାହାର ଫାଷ୍ଟ ସେମ୍ ରେ ସେଇଟା ରହିଯାଏ କାହାର ସେକଣ୍ଡ ସେମ୍ ସେମିତି ରହିଯାଏ। ହୁଁ ମାନେ ତାଙ୍କର ଯୋଉଟା ଫାଷ୍ଟ ସେମ୍ ରେ ଆମର ସେଟା ସେ
ହଁ ଏଇଥରେ ତ କ୍ୟୁ ଏଲ୍ ଟି ଅଛି ତମର ଅଛି?
ନାଇଁ ତ ଆମର ନାହିଁ ବୋଧେ ମୁଁ ତ ଏତେ କ୍ଲାସ ହିଁ କରିନି। କଲେଜ ବି ଯାଇନଥିଲି ଏବେ।
କେବେ ତମେ
ଏକ୍ଜାମ ଏବେ ସରପ୍ରାଇଜ ଚାଲିଛି, ହିଁ। ଚାଲିଛି ଏବେ ସରପ୍ରାଇଜ ଟେଷ୍ଟ ତ ଯାଇଥିଲି ଦେଇ ଦେଇଦେଇକି ଆଇଛି ତିନିଟା ଖଣ୍ଟେ। ଆଉ ତିନିଟା ଖୁଣି ମଣ୍ଡେକୁ ସିଧା ରଖିଛନ୍ତି ଯିବା ଆଉ।
ହଉ ହଉ ହଉ ହଁ ଠିକ ଅଛି।